ହାଲୋ।
ହେଲୋ।
ହଁଅ।
କଣ କରୁଚ ବରଷା ରେ ଟୋପ ଗଣୁଚ? ମୁଁ ଅଛି ଗୋଟେ ପାର୍ସଲ ଅର୍ଡର କରିଥି ଥିଲି ତ ସେଟା ଠିକ ଆସିଲାନି ଯେ ରି ରିଟର୍ନ କରିବି ବୋଲି ତାକୁ ଟିକେ ସାଇଜ ରେ ରଖୁଚି।
ଅ ହଁ। ଅ, ତୋ ତୁ ଚଷମା ଗୋଟେ ଦେଖିଥିଲି ହେଲେ ହଁ ମେସୋ ର ମତେ ଭଲ ଲାଗୁଥିଲା।
ହୁଁ ହୁଁ।
ପଇସା ହେଲେ ସେଟା ମାନେ ଅର୍ଡର କରିବି ବୋଲି ଭାବୁଚି।
କେତେ ପଇସା?
କେତେ ଦୁଇଶ ବାଲା ବି ଅଛି ଆଉ ଏମତି ଶହେ ଦେଢଶ ବାଲା ବି ଅଛି।
ହୁଁ ମୁଁ ତ ମୋର ଦିଇଟା ଏଇଟା ମୁ ଦିଇଟା କମ୍ବୋରେ ଅର୍ଡର କରିଥିଲି ଯେ ଏ କମ୍ବୋବାଲା ପଡିଲା ମୋର କେତେ ଶହେ କେତେ ଗୋଟେ ପଡିଥିଲା।
ହଁ ହୋ ଏମିତି ମତେ ସିଙ୍ଗିଲ୍ ସିଙ୍ଗିଲ୍ ର ବି ଅଛି ଯେ। ସିଙ୍ଗେଲ ର ବି କିଣିଲେ ହବ ସେଇଟା ସିଙ୍ଗେଲ ର ମୁଁ ଦେଖିଥିଲି।
ମୁଁ ଗୋଟେ କଳା କଲର ମାନେ ଏବେ ଯୋଉ ଏବେ ମୋ ଚଷମାର କଣ ମୋ ଚଷମା ର ଟିକେ ଟିକେ ଗୋଟେ ଠାରେ ପିଙ୍କ୍ ଅଛି ଆଉ ଗୋଟେ ଠାରେ ଅଁ ଟିକେ ଟିକେ ଧଳା କଲର ଅଛି। ହେଲେ ସେ ଯୋଉ ସେଠି କଳା କଲର ଟିକେ ଟିକେ ଥିବ ସେମିତି ଆରୁ କିଣିବି ଗୋଟେ।
ମୁଁ ଗୋଟେ ସେ ଏଁ ସେ ସିଙ୍ଗେଲ ବାଲା କିଲିପ କିଣିବି ଫାଷ୍ଟ ସେ ଦିଇଟା ଥିଲାର କିଣିବି ହେଲା। ସେଟା ଯଦି ଭଲ ଲାଗିବ କହିଲେ ତ ପିନ୍ଧିବି ନହେଲେ ଆଉ ଗୋଟେ ସିଙ୍ଗେଲ ବାଲା ଅଛି ସେଟା କିଣିକି ପିନ୍ଧି ମୋତେ ଭଲ ଲାଗୁଛି ସେଇଟା।
ଖାଇଲଣି?
ହୁଁ ହଁ ମୁଁ ଖାଇଲିଣି।
ଓ ହୋ।
ତମେ ଖାଇଲଣି ନା ନାଇଁ?
ହଁ ଖାଇଲିଣି ମୁଁ ବି। ଏତେ ବର୍ଷା ହଉଚି ରାତି ଯାକ ଦିନ ଯାକ ଯେ ଏପଟେ।
କଣ ରୋଷେଇ ହେଇଥିଲା?
ଭାତ ଆଉ ତରକାରୀ କରିଥିଲି।
ଉଁ ହୁଁ ଏବେ ଆମର ବି ଭାତ ତରକାରୀ ହେଇଥିଲା।
ଓ ହୋ ଭଲ କ ହୋଉ ଉଁ ମତେ ଶୀତ ଲାଗୁ ଯଦି ଗାଧେଇ ବିି ନାହିଁ ସେ ମୁଁ ଏମିତିକା ରହିଛି।
ଗାଧେ ମୁଁ ମୁଁ କଣ ଭାବିଲି ନାଇଁ ମତେ ମୋର ପେଟ କାଲିଠୁ ପୁରା ଫୁଲ୍ ଥିଲା ରାତି ନାଇଁ ନାଇଁ ଭାତ ଫୋପାଡି ବି ନାଇଁ କହିଲେ ମ୍ ଦିନ ମାନେ ମୁଠା ଟେ ଭାତ ପକେଇଲେ ବି ମତେ କେବେବି ଭଲ ଲାଗେନାଇ କେବେ ବି ନାଇ? ତ ଲୋଭରେ ହେଇଟା କାଲି ଖାଇଦେଲି ରା ତି ସାରା ମୁଁ ଏପଟେ ବୁଲି ପାରେନାଇଁ ସେପଟେ ବୁଲି ପାରିନି କିଛି ବୁଲି ପାରି ଏତେ ରାତି ସାରା କଷ୍ଟ ହେଇଛି ପେଟ ପାଇଁ ମତେ ଯେ ଆଜି।
ନାଁ ବସିସାଇନେ ମୋ ପେଟ ଫୁଲ୍ ଯାକ କେତେ କେବେ ବି ଭାତ ଖାଏନି ଆରୁ ଯାଏ। ଏମିତି ବେଳେ ବେଳେ ଭାତ ଖାଇଦେବି ମୋତେ ଭଲ ଲାଗୁଥିବ ବୋଧେ। ପେଟ ଫୁଲ୍ ହେଇଯାଉଥିବ ମତେ କେମତି ଗୋଟେ ବାନ୍ତି ଠେଲିଆଣୁଖି ଲାଗୁଥିବ। ଏତି ମୋଟା ମୋଟା ବି ଲାଗୁଥିବ ମତେ ସେଇ ଟାଇମ୍ ରେ।
ମତେ ବି ସେମିତି ଏକା ଲାଗିଲା ତ କଣ କରିବି ବୋଲି ଆଉ ମୁ ଧିରେ ରହିଲି ତାପରେ ସକାଳୁ ବାଥରୁମ ଗଲି ତ ନାଇଁ ନାଇଁ ଭାବ
ଗାଧେଇଦେବି। ଭାବିଲି ଆଉ ନାଇଁ ନାଇଁ ପରେ ଅଳସୁଆ ହେବି ନ ଗାଧେଇ ଏବେ ଯଦି। ତ ଯାଉଛି ପାଣିରୁୁ ଗାଧେଇ ଦେବି ବୋଲି ଭାବିଲେ ଗାଧେଇଲି ଆମର ସହର ବାଲାଙ୍କର ସବୁଠୁ
ହୁଁ।
ଆଉ ମୁଁ କଣ ଆମ ବାଥରୁମରେ ପାଣି ପୁରା ଫୁଲ୍ ହେଇଯାଉଛି।
ହଁ ସେ ଡ୍ରେନ୍ ସହିତ ଲାଗିକି ତା କନେକ୍ସନ ହେଇଛି କି ନାଇଁ?
ହଁ।
ହଁ ସେଇଥିପାଇଁ ସେ ଡ୍ରେନ ର ପାଣି ପୁରା ଫୁଲ୍ ହେଇକି ଏପଟ ଦେଇ ତ ଇଏ ଦେଇ ଦେଇଛନ୍ତି ସେ ଉପରେ।
ହେମିତି ହେଲେ ତ ହଇରାଣ ହେଇଯିବା ଆମେ।
ହଁ ପୁରା ପାଣି ପୁରା ଭିତରକୁ ଆସି ନା ପୁରା ଫୁଲ ହେଇକି। କବାଡି ଉଛୁଳିଥାନ୍ତା ଆଉ ଟିକେ ଟିକେ ଆଉ।
ହୁଁ, ହୁଁଁ।
ଆଉ ରାସ୍ତାରେ ତ ପୁରା ପାଣି କେତେ ଆଣ୍ଠୁ ହେ ଲେଖା ଯାଉଥିଲା।
ଆଉ କଣ ଏତେ ସାରା ରାତି ସାରା ବର୍ଷା ବର୍ଷା ହେଇଛି।
ସେ ଟାଇମରେ ସେଇ ଟାଇମ ରେ ସେ ଘର ମାଲିକ ଆସିକି ନା
ହୁଁ, ହୁଁ।
ହ୍ୟାଲୋ।
ହଁ ହ୍ୟାଲୋ। ଆଉ ଘରେ କିଏ କିଏ ଅଛନ୍ତି ତମର?
ବାପା, ମା ଆଉ ସାନ ଭାଇ, ବଡଦିଦି
କେତେ ଭାଇ ଭଉଣୀ ତିନି ଭାଇ ଭଉଣୀ?
ହୁଁ।
ଓ ହୋ।
ହ୍ୟାଲୋ।
ଆଉ ଦିଦି କଣ କରୁଛନ୍ତି?
ଦିଦି ମ୍ୟାରେଜ କଲେଣି ତାଙ୍କର ପୁଅ ଗୋଟେ ହେଇଛି।
ଓହୋ ଆର ସାନ ଭାଇ କୋଉଠି ପଢିବ ସାନ ଭାଇ ତମର ସିଏ କଣ ଦଶମ
ସିଏ ବାଲିଗୁଡା ଆଦିବାସୀରେ ପଢିବ ବାଲିଗୁଡା ଆଦିବାସୀ ରେ।
ହଁ। ହୁଁ ହୁଁ।
ମାମଁ ଘରକୁ ଯାଇଥିଲ ପରା?
ହୁଁ ମାମୁ ଘରକୁ ଯାଇଥିଲି ମୋର ବଡ ମାମୁଁ ଘରେ ରହୁଛନ୍ତି ବାଲିଗୁଡା ରହୁଛନ୍ତି ତ। ମୁଁ ତାଙ୍କ ଘରକୁ ମାନେ ଏଁ ମୋ ବଡ ମାମୁଁ କଣ କି ଘରଜ୍ୱାଇଁ ହେଇକି ସେଠି ରହୁଛନ୍ତି ବାଲି ଗୁଡ଼ାରେ ତ ତାଙ୍କ ଘରକୁ ମୁଁ କେବେ ବି ଯାଇନି ସବୁବେଳେ ଡାକୁଛନ୍ତି ସବୁବେଳେ ଡାକୁଛନ୍ତି ହେଲେ ଦିନେ ବି ଯାଇପାରୁନି ତ ଏଥର ଯେହେତୁ ସି ଟି ପକେଇଛି ଡିଷ୍ଟ୍ରିକୁ ଡିଷ୍ଟ୍ରିକ୍ଟ ରେ ପକେଇଛି ତ ସିଟି ତ ବାଲିଗୁଡା ଆଉ ଫୁଲବାଣୀରେ ପକେଇଛି। ଯେ ମୁଁ ବାଲିଗୁଡା ପଡୁ ବୋଲି ଭାବୁଛି କାହିଁକି ନା ମାମୁ ଘରକୁ ଟିକେ ରହିଯିବି। କେତେ ଦିନ ପଳେଇ ଯାଇବି ଭାବୁଛି ଯେ ଦେଖିବା। କଣ ହଉଚି କହିକି ଆଇଚି ମାମା ଏଥର ଆସିବେ ବୋଲି।
ହଁ ହଁ ହଉ ନହେଲେ ଆମର ସାନ ଭାଇ ସେଠେ ପଳେଇଲେ କି ଆମେ ଦେଖ ଯିବା ଆଉ ସେ ଟାଇମ ରେ ମାମୁ ଘରକୁ ଯିବ ତମେ ବୁଲିକି ଆସିବ।
ଏ ମା ସେଇ ଟାଇମ ରେ ଘୁ ଛାଡିନି ହେମିତି କେବେ ବି ଛାଡିନି। ସେ କୁଆଳେ କାହିଁ କିଛି ବି ନାହିଁ। ଘରେ ସେମାନେ ମାରିବେ।
ହଁ ସେଇଟା ବି ସତ କଥା କାହାକୁ ନ ଜଣେଇ କେମିତି ମନକୁ ଯିବା କଥା
ଆଉ ଏମିତିରେ ଏକା କେବେ ବି ଛାଡିବେନି ହଁ ଯଦି ଏ ପରୀକ୍ଷା ପଡ଼େ ସେପଟେ ଗରେ ଯିବି ପାଞ୍ଚ ଦିନ ଦୁଇ ତିନି ଦିନ ତ କେବେବି ରହ ମାନେ ଛାଡିବେନି କେବେବି। ପାଞ୍ଚ ଛଅ ଦିନ ସପ୍ତାହ ଟେ କରିଦେବେ ବରଂ ଅଧିକ ଦିନ ବଢେଇ ଦେବେ ସିନା ଛଅ ଦିନରୁୁ କେବେବି କଣ ହବନି‌।
ହଁ ଏତେ ଦିନ ପରେ ଗଲେ ଆଉ ତାଙ୍କେ ହେଲେ ଛାଡିବେ କି?
ହୁଁ। ଆମେ ଏତେ ମାମୁଁ ଘରକୁ ଗଲେ ତ ମାମୁ ଘର ସ୍ୱପ୍ନ ମୁଁ କେବେ ଭାବି ନାହିଁ କି ଯାଇକି ଆଇିବି ବୋଲି। ସେଟା ଭାବିବା କଥା ବି ନାହିଁ କେବେ। ମୁଁ ଆଗୁରୁ ମୋର ସବୁ ଜିନିଷ ଧରିକି ପଳାଏ ଆଗୁରୁ କଣ? କଣ?
ଛୋଟବେଳେ ମୋ ମାମୁଁ ଘରେ ହିଁ ରହୁଥିଲି ଛୋଟବେଳେ। ବେଶୀ ତ ମୁଁ ମାମୁ ଘରେ ଏଗା ରହୁଥିଲେ।
ମୋ ବଡ ମାମୁଁ ବାହା ହେଲେ କେତେ ମୋତେ ତିନି ବର୍ଷ ହଉଥିଲା ମୋ ବଡ ମାମୁଁ ବାହା ହେଲେ। ତାପରେ ତିନି ବର୍ଷ ମତେ ହଉଥିଲା। ଆଉ ମୋର ମାଇଁ ଏବେ ଯୋରୁଜାଙ୍ଗିରେ ରହୁଛନ୍ତି ମୋର ଯୋଉ ମାଇ ମୋ ମାମା ବଡ ମାମା ମରେ ଗଲେ ମୋର ମୋ ମାଇଁ ମାନେ ଫୁଲବାଣୀରେ ରହୁଛନ୍ତି ବଡ ମାଇଁ ଘରେ। ତ ମୋ ବଡ ମାଇଁ ମାମୁଁ ତ ସେମାନେ ଫାଷ୍ଟ ଗାଁରେ ଗାଁରେ ରହିଲେ ମୋ ମାମାଙ୍କର ଅଁ ଉ ଉ ଗୋଣ କୁ ଉଁ ପଞ୍ଚାୟତରେ ହେଇ ଯ ଫିରିଙ୍ଗିଆ ପଞ୍ଚାୟତରେ କିହା ହେଇଥିଲା। ଯେ ମୁଁ ମାମୁଁ ଘରେ ତିନି ବର୍ଷରୁ ତିନି ବର୍ଷରୁ ଶୁ ସାତ ବର୍ଷ ଯାଏ ରହିଲି ରହିଲି ରହିଲି ମାଇଁ ସହ ରହିଲି ରହିଲି ରହିଲି। ତାପରେ ଆସିଲି ଆମ ଘରକୁ ସାତ ଆଠ ବର୍ଷରେ ତାପରେ ଯାଇ ଆସିଲି।
ଓହୋ! ମୁଁ ବି ଏମତି ଛୋଟବେଳେ ମାମୁଁ କରିକ ରହୁଥିଲି ଯେତେବେଳକୁ ରଣପଟ ପଢିଲି। ସେ ଟାଇମରେ ଆଉ ରହିଲି ନାହିଁ। ଆଉ ଏତେ ବି ମାନେ ମୋର ଟେନ୍ ପରେ ଟେନ୍ଥ ସରିକି ଆଉ ମୋ ମାମୁଁ ଘରକୁ କେତେ ଯିବା ଆସା କଲାଣି ମୁଁ ଏଠି ଫୁଲବାଣୀ ରହିଲି ନା। ଫୁଲବାଣୀ ରହିଲେ ଆଉ ଟାଇମ ହଉନଥିଲା ଯିବା ପାଇଁ ଆଉ ସେଥିପାଇଁ ମୁଁ ଯାଉନଥିଲି। ଗଲେ ବି ଏବେ ଆଉ ଆଗ ଭଳିଆ ରହି ହଉନି ସେଠି।
ସେଇଠି ପରା ମୁଁ ସେଦିନ ଯାଇକି ଆଇବି ବୋଲି ଭାବ ଲୋକ ଏଇଠି ଏତେ ଦିନ ରଖିଦେଲେ ହେଲେ ବି ଯୋଉ ଦିନ ଆମେ ଆସିଲୁ। ସେଇଦିନ ଦିନ କଣ ମୋ ମାଙ୍କର ବାର୍ଥଡେ ଜନ୍ମ ଦିନ ଥିଲା। ସେଦିନ ହେଲେ ବି ମା ମାଙ୍କ ପଳେଇଥିଲେ ଅଫିସ ରେ। ସମସ୍ତଙ୍କର ସେଲିବ୍ରେସନ କରାହେଉଛି ତ ମାମାଙ୍କର କରାହେବ ବୋଲି ମୋ ମାମା ଯିବା ପାଇଁ ବାଧ୍ୟ ହେଲେ। ତ ଗଲେ ଗଲେ ତାପରେ ଆସିବାର ମାମାଙ୍କୁ ଆଠ ଟା ହେଲା। ଆମେ ପଳେଇ ଆସିଲୁ ଆଇକି ଏଇଠି ମାଇଁ ଘରେ ରହିଲୁ। ରୁଜାଙ୍ଗିରେ ରୁଜାଙ୍ଗିରେ ରହିଲୁ ଯେ ସେଦିନ ତ ପ୍ରବଳ ବର୍ଷା ଛାଡ ସେଦିନ ଆମ ଆଇ ଥାଉ ଜାନ କହିଲେ। ଏଥିତ କାଲି ମାଇଙ୍କ ସହିତ ଅଫିସ ଆସିବି ବୋଲି କହିଲା ବେଳେ ସେ ଦଶଟା ବେଳେ ବର୍ଷା। ଏମିତି କି ବାରଟା ବେଳେ ଆଇଲେ ଋଣ ପାଟ୍ରିରେ କେବେଠାରୁ ପଡୁଛ?
ଅ ମୁଁ
ହୁଁ ହୁଁ
ଦୁଇ ହଜାର କେତେ ର ପଡ଼ିଲି ମୋର ମନେ ନାହିଁ?
କଣ?
କେତେ ରୁ ପଢିଲେ ମୋର ମୋର ମୁଁ ଷଷ୍ଠ ରରୁ ପଢୁଥିଲି ସେଠେ।
ଓହୋ! ହଷ୍ଟେଲ ରହିକିି।
ହଁ।
ସେଦିନ ଯୋଉ ଆସିଥିଲେ ସେ ଅଙ୍କଲ ଆଣ୍ଟିକୁ ଚିହ୍ନିଲ।
ଜାଣିଲି ପରା ତାଙ୍କେ ମୋର ମାନେ ସଂଶ ସାର୍ ମୁଁ ହଠାତ୍ କି ଦେଖି। ହୁଁ, ହଁ ଆମ ରମେଶ ରମେଶ ତିତୀଙ୍କର ସାଙ୍ଗ ତାଙ୍କେ।
ହୁଁ ହୁଁ।
ଯେ ମାନେ ତମେ କହୁଥିଲ ଝିଅ ମାନେ ଆଉଛନ୍ତି ମୁଁ ସେ ଝିଅ ମାନଙ୍କୁ ଦେଖି। ବି ଯେ ମୁଁ ଭାବୁଥିଲି ସାର୍ ମାନେ ଉପରକୁ ଯିବେ ସିଧା ତ ମାନେ ଉପରକୁ ସିଧା ଯିବେ ବୋଲି ଭାବୁଥିଲେ ତାଙ୍କର ଏପଟେ କଣ କାମ ଥିବ ନା କଣ ଭାବୁଛି? ତାଙ୍କେ ଆସିକିଠି ରହିଲେ। ତାପରେ ମୁଁ କେତେ ଟାଇମ ରହିଲି ତାପରେ ମୁଁ ନମସ୍କାର କରିଥାନ୍ତି ମୋତେ ଖରାପ ଲାଗିଲାାନ ଯୋଗୁ ଆଉ ସେ? ଭିତରକୁ ଯାଇକି ବସି ଆଉ।
ମୁଁ କହିଲେ ଗୋଟେ ଆଣ୍ଟି ହେବେ ଆଉ ତାଙ୍କର ଗୋଟେ ଛୋଟ ଝିଅ ଆଉ ଗୋଟେ ଅ ତାଙ୍କର ହଜବେଣ୍ଡ ଆସୁଛନ୍ତି ବୋଲି କହି ତାଙ୍କେ ବି ଘରେ ପହଞ୍ଚିଲୁ ବୋଲି ମତେ କହିନାହାନ୍ତି ହଠାତ୍ ତାଙ୍କେ ପଶି ଆଲେ କେମିତି ଜାଣିଲେ ମତେ କାଲି ମୁଁ ଭିଡିଓ କଲରେ ଦେଖେଇଥିଲି ବୋଲି ତାଙ୍କେ ଜାଣିଦେଲେ ନା କଣ କେଜାଣି। ମୁଁ ଆଡେ ତମେ ଫୋନ କରୁଛ ସେ ସାନମା କଲରେ ଅଛନ୍ତି। ମୁଁ ଆଡେ କନଫରେନ୍ସ କରିଦବି କଲ୍ କଲା ବେଳେ ତମେ କାଟି ଦଉଥିଲ ନହେଲେ ସେ ତା ସାନମା କାଟି ଦଉଥିଲେ। ଆଉ ଥରେ କଲା ବେଳେ ତମେ କାଟିଦେଲ କି ସେ ସାନମା କାଟିଦେଲେ ସାନମା ରାଗି ପୁରା ରାଗି ଆମେ ଆମ ସହିତ କିନ୍ତୁ ତାଙ୍କର ଭଲ ମିସ ତାଙ୍କ ସହିତ ଯିଏ ଖରାପ ଗଲା ତାଙ୍କେ କିନ୍ତୁ ରାଗେ ବହୁତ ଋଣପଟିରେ ବି ରହୁଥିବେ ତ ନାଇଁ ନାଇଁ ଆମର ତମ ସରିଲା ବେଳେ ତାଙ୍କ ରହୁଥିଲେ?
ହଁ ରହୁଥିଲେ ଏବେ ରହୁଛନ୍ତି ନା ନାଇଁ ସେଠା ଜାଣିନୁ?
ନାଇ ଏବେ ତ ତିନି ଚାରି ବର୍ଷ ହବ ଫୁଲବାଣୀରେ ହିଁ ରହୁଛନ୍ତି, ମୋ ମାଇ ଯୋଉ ରହୁଛି ଚନ୍ତି ମୋ ମାଇ ଘର ସାଇଡ ରେ ସେମାନେ ହୁଁ ଏଇଠୁ ମୋ ମାଇଁ ଘର ସାଇଟ ରେ ରହୁଥିଲେ। ହଁ ଆଗରୁ ରୁଜାଙ୍ଗରରେ ରହୁଥିଲେ। ଏବେ ତେରାଗୁଡା କୁ ଆସନ୍ତି ଗମେଣ୍ଟ କଲେଜ ପାଖକୁ ହଉ ମୁଁ ରଖୁଛି ହେଲା ଟା।
ହଁ ହଁ।